ବନ୍ଧୁ
ବନ୍ଧୁ ଜୟ ଜଗନ୍ନାଥ ଆଉ କଣ ମନେ ପଡିଲା ଏବେ
ହଁଁ କଣ କରିବା ଆଉ।
ହଁ ତମ ଆଡେ ବର୍ଷା ହଉଛି ନା।
ହଁ ବର୍ଷା ଟିକେ ହେଇଛି ଆଜି।
ଆମ ଆଡେ ପୁରା ବାତ୍ୟା ହେଇଚି ପୁରା ତାଳ ଗଛ ପୁରା ଉଡେଇ ପକେଇଛି।
ବାତ୍ୟା ହେଇ ହେଇ ଜୋରେ
ପୁରା ହେଇଚି।
ଓହୋ
ଆଉ କୋଉଠି? ଛିଡ଼ା ହେଇଚି କଣ ଅଟ ଫଟ ସାଉଣ୍ଡ ଶୁଭୁଚି
କଣ ହେଲା?
କଣ କରୁଚୁ?
ଗାଁ କଣ କରିବି ଏଇ ଗାଁରେ ବୁଲିବା କଥା ଆଉ କଣ?
ଓହୋ ବର୍ଷା ପବନ ତାହେଲେ ଜୋରେ ହେଇଚି ଗାଁରେ।
ହଁ ବା ମୁଁ ଚାରିଟାବେଳୁ ଟିକେ ଖେଲିବୁ ବୋଲି ବାହାରି ଫାରିବୁନୁ ଘରୁ
ଆଉ କଣ ଖେଳିବୁ ଏ ଦିନରେ ଆଉ କ୍ରିକେଟ ନାହିଁ କ୍ରିକେଟ କୁ ଛାଡିକି ଆଉ କଣ ତାସ ମାସ ଖେଳ ତାସ ଖେଳ କ୍ୟାରମ ଖେଳ ଚେସ୍ ଖେଳ
ଫ୍ରି ଫାୟାରେ
ହଁ ଇନଣ୍ଡୋର୍ ଗେମ୍ ଖେଳ ଆଉଟ ଡୋରରେ କିଛି ଆଉ ଖେଳ ନାହିଁ।
ହଁ
ଆଉ କଣ କହ? ଆଉ ଆଜି ବାର ଅଛି ଟିକେ କସିଦଲେ ହବ।
କସିଆ
ହଁ
ହଁ ଚିକେନ ଟିକେ କସିଦବା ଆଉ। ଆଉ ଭାଲୁ ଗଲା ନା କଣ ଦୋକାନୀ କୁ
ଆଛା ଭାବ ନାଇଁ ତ
ବାଲୁ କଣ କହୁଛି?
ଏଇ ଆମର
ହାଲୋ।
ଭାଲୁ ଆସିକି ଏଇ ବାପା ନାଇଁ ବାଘ ନାଇଁ ବାଘ ନାଇଁ ଶଳା ମୁଁ କଣ ଜାଣିନି।
ହଁ ଆଉ ବିଲରେ ପାଣି ଜୋର ହେଇ ଯାଇଥିବ।
ଆଁ
ବିଲରେ ପାଣି ଜୋର ହେଇ ଯାଇଥିବ ବୋଧେ
ହଁ ପାଣି ପୁରା ହାଇଲାଇଟ ପାଣି ଆଉ।
ହ ଆଉ ନଈଟି କାଳେ ବୋଟ ଚାଲିଲାଣି।
ହଁ ହଁ ଚାଲିଲାଣି ବା।
କଣ? ତେଲ ଆସୁଚି? ପାରାଦ୍ଵୀପରୁ
ହଁ ତେଲ ତେଲ ଆଉଛି ବିଲରେ ବି ଖରା ହଉଛି।
ଓହୋ ଆଉ ସେ ଜାହାଜ ଡ୍ରାଇଭରଙ୍କୁ କହୁନା କଙ୍କଡ଼ା ମଙ୍କଡ଼ା ଆଣିବେ ପାସ୍ ଆଡୁ।
ହଁ ତାକୁ କହିଛି ତୁ ନା ଛାଣି ସିଏ କଣ କରୁଛି?
କହିଦବୁ କଙ୍କଡା ଫଙ୍କଡା ଦିଟା ଆଣିଲେ ଭଲ ଟିକେ ଖା ହୁଅନ୍ତା ଟିକେ ବାଗଦା ଚିଙ୍ଗୁଡ଼ି ଆଣନ୍ତେ
ପାଗ ଯୋଉ ଭଳିଆ ହେଇଛି ହଁ ଏବେ ଟିକେ ଯଦି କରିଦବୁ ହଁ।
ଆସନ୍ତୁ ମାଲିକ ସାର୍ ଆସିଲେ ଆଜି ତ କମ୍ପଲସରୀ ହବ ଆଉ।
ସେ ସେଟା କାମ ନୁହଁ ବୁଝି ହଉଚି ସେଟା କାମ ନୁହଁ ସେଗୁଡା ସବୁ ମାନେ ଯେତିକି ଇଛା ହବ ସେତିକି ଦ୍ୱିଗୁଣ ଇଚ୍ଛା ହଉନି।
ହଁ କଥାବାର୍ତ୍ତା ତାର ଟିକେ ଏପଟସେପଟ ଆଉ କଣ କରିବା।
ଆଳତି ଖବର କଣ?
ଆଳତୀ ତ ପୁରା ଡଙ୍ଗା ଭସେଇକି ପୁରା ଦୁଆର ମୁହଁ ପୁରା କାଗଜରେ ଭର୍ତ୍ତି କରିଦେ
ସେ ଶଳାଙ୍କୁ ଜାଣିପାରିଲିନି ସତ କଥା ସେ କାଲି ଯୋଉ ମୋ କାନ୍ଧରେ ହାତ ପକେଇଦେଲା ମୁଁ କହିଲି ଗଲା ଆଉ ଆକୁ ଆଉ ସମ୍ଭାଳି ହବନି। ଆସିକି ତା ହାତରେ ହାତ ପକେଇଦେଲା ମୁଁ କହିଲି ମଲି ।
ହୁଁ ଆଉ
ନା ଆଉ ଏଇଟା ଗୋଟେ ପଖାଳ ଫଖାଳ ଟିକେ ବାଢ଼ିଦେଲି ଖରା ଟା ହଉଥିଲା। ଆଉ ଦେଖିଲ ଆଉକୁ କ ମେଘ ପକେଇଲା ସ ଥଣ୍ତା ହେଇଗଲା। ହଁ ଜାମୁ କୋଳି ସିଝିନି ଆଇିଲଣି।
ହଁ ହଁ ହଁ ଜାମୁ କୋଳି ଖାଇବାକୁ ଯିବା ।କୋଉଠିକୁ ଯିବା?
ଏଇ ଆମ ନାଳକୁଳ ଆଡେ ହେଇଚିପା।
ଜାମୁକୋଳି ହେଇଛି?
ହଁ ସେ ଯିବି ଏଇ ବେବ ରାସ୍ତା ତା ସାଇଟ ରେ ବି ସବୁ ହେଇଛି। ଖାଇକି ସୈକି ଆଇଲୁ। ହୁଁ।
ହଁ ଗଲେ ଖାଇକି ଆଇଲେ ହୁଅନ୍ତା ଯେ।
ହୁଁ।
ଜାମୁ କୋଳି କଣ ସବୁଦିନ ମିଳିବ?
ନାବା ସେରକମ ସବୁଦିନ ମିଳିବ କି?
ହ ଏଇ ଏଇ ସିଜନରେ ଯାହା ମିଳିବ ଯଦି ମିଳିବ ଆଉ।
ଆମେ ଖାଇଦବା ମଞ୍ଜି ନେଇ ଆସିବା ସବୁ ବୋଉ ମାନଙ୍କ ପାଇଁ ଆ ଡାଇବେଟିସ୍ ଖା ଯାହା ବଆ ହବ ଆ
ହ କି ଆନନ୍ଦ ଦାୟକ କଥା କହିଲୁ ତୁ।
ଆ ଖାଇଦବା ମଜି ଟା ନେଇଆସିବା। ଭଲ ନା ଆଉ। ଯାଚୁ ବଜାର ଟାଉନରେ ଲୋକ ମଞ୍ଜି କିଣିକି ଖାଉଛନ୍ତି। ଡାଇବେଟିସ ଲୋକ ଯଦି ମଜି କିଣ ହଉ।
ଆ
ଆମ ମଶାଣି ପଡିିଆ ରେ ଗୋଟେ ଗ ଛ ନଥିଲା ହେରା ଗଳି ଗଳି ପଇଲା।
ଓହୋ ଗମଡି କ ପଇଲା।
ଲାହା କହି ଗଲା ଏଇ ବାତ୍ୟାରେ। ମଶାଣିୀ ପଡିଆ ଟା ଆଉ ଖାଁ ଖାଁ ଲାଗିବ ଆଉ ମସା ପାଣି ପଡିଆଇ ଲାଗିବଣି।
ସ ପୁରୁଣା ପୁରୁଣା ଗଛ ସବୁ ଗଳି ପଡୁଛି ଆଉ।
ହଁ ବା। ଆ ସେଇ ଗଛ ଟା ସେ ଖେଳ ବେଳେ ବହୁତ ଅକ୍ସିଜେନ ଦିଏ ଭଲ ହେଇ ଯିଏ ଖେଳିବା ଏଠି।
ବାଲି କଣ କଉଚି
ସେ ଭାଲୁ ସହ ଆସିିକି ଆସିକି ମତେ ଠାର ମାରୁଛି ତା ମନେ ମନେ କନ୍ କହନି ବୁଝପାରୁଥିବୁ ହେଲା ରାହୁ ଦେଖି ଦେଇକି ଏ ବାବ ନାଇବେ ତ ଆଉ କେ ମା
ଆଉ ଗାଁ ରେ ଯୋଉ ପାଣି ଟାଙ୍କି ଟା ହଉଛି। ଦୁଲା ହେଇଗଲାଣି ନା?
ହଁ ହେରା ତ ଛାତ ପଡ଼ିଲା ପହରଦିନ।
ଚିକେନ ଫିକେନ୍ କରିଥିଲେ ନା ଛାତ ପଡିଲା ଦିନ।
ହଁ ହଁ।
ହଁ।
ହଉ। ଏ ତ ବର୍ଷା ଦିନ ଏଟା ଯାଦୁ ଫାଦୁ ହେଇଯିବ ଦେହରେ ଆଉ ଯାଦୁ ମଲମ ଦେଇଛି। ଟା ଆଣୀକି ରଖିଥିବୁ। ହଁପ ମାନ ଆସଙ୍ଗ ଗପୁର
ହଁ।
କିଲୁ ନା ମୁଁ କହିଲି ଗୋଟେ କ୍ଲବ ଘର ତିଆରି କରିବା। ହଁ କରିଆ ଛାତ ପକେଇଆ କେଦ ହୋ ଏସି ର ଦୁଇଟା ରୁମ୍। ଦିଟା ରୁମ୍ ଆଉ ଥାକ ହବ ସବୁ ଆଉ
ହଁ ହଁ।
ଫାଙ୍କ ଫାଙ୍କ କଲେ କଣ ଟ୍ରଫି ଫ୍ରଫି ରହିବ ଭଲ
ହୁଁ ଭଲ ଯ ଆନନ୍ଦଦାୟକ
ହଁ।
ଯାଉଛି ତାକୁ ପଚାରିବୁ ଆଇସରି କଲା ନା ନାଇ ଆଉ ତାଳ ପିଠା ଖାଉଛୁ ନା?
ତାଳ ପିଠା ତାଳ ପା ସିଜିନ ପାଲେଇଲାନି।
ସିଯିନ ପଳେଇଲାଣି। ଓହୋ ଆଉ ଚିପ୍ସ ଫିପ୍ସ ଖାଉଛୁ ଆଳୁ ଚିପ୍ସ କଲରା ଚିପ୍ସ।
ସେଇ ଗୁରା ଆଉ ସେଇ ଆଳୁ ଚିପ୍ସ ବାଉଁଶ ବିସ୍କୁଟୁ। ଆଉ ଲେମନ ବାଜା ହେଇଆ ଆଉ।
ଦେହ ପାଇଁ ଭଲ ଆଉ ତା ମୁହଁ କୁ ଗୋଟେ କନମୂଳିଆ ମାରିବ ଆଗକୁ। ଆଉ।
ଆଉ କଦଳୀ ଗଛ ତମ ଆଡେ ଅଛି ନା।
ହୁଁ କଦଳୀ ଗଛ ଅଛି।
ଭଣ୍ଡା ଆଣିଲେ ଭଜା ଫଜା ହୁଅ
ହଁ। କଦଳୀ କଲେ ଭ
ଏ ସା ପାଗ ଯୋଉଆ ହେଇଚି ଓ ଭଣ୍ଡା ଭଜା କୁ ରୁଟି
ହଁ ହଁ ଭଣ୍ଡା ଭଜା ରୁ ଏ ପୁରା ବଢିଆ ହୁଅନ୍ତା ଆଉ। ହଁ। ହଁ। ଏ ରିଲ୍ସ୍ ଫିଲ୍ସ୍ କରିଚୁନ୍ତି ବୋଧେ
ହଁ ହଁ ଛୁଆ ରିଲ୍ସ କରୁଚନ୍ତି। ଏ ଛୁ-ଛୁଆ କିଛି କରେଇ ଦେବେ
ଆଉ।
ନା ଆଉ କ
ମାନା ସେଟିି ବୋଧେ ମୁଣ୍ଡ ହଲେଇ ଗପୁଚି। ମାନ।
ହେଶ୍ ଇଏ ସେଟା କହନା ସେଟା ମରିଯିବ ବେ।
ଅଁ, ହଁ।
ଏଟା ଶଳା ଖାଲି ଫୋନ୍ ଟେ ରିଙ୍ଗ୍ ହେଲା ମାନେ ସାଙ୍ଗେ ସାଙ୍ଗେ ଧରିକି ବନ୍ଧ ଉପରକୁ ପଳେଇ ଆସିବ। ଯୋଉ ମୋର ଏତିକିଟା ଶାଡି ଅଛି। ତାର ଥିବ ଆଉ ମୋର ସେ ପାଖ ତୋ ଶାଡି ଦିଟା। ଆ କୁଆହ କାହାକୁ ନା ଗ ଯିଏ ଯାଉଚି ବି ଶଳା ତୁ ମୁଠା ମାରେ
ହୁଁ।
ଛୁଆଟା ଆଉଚି କିଏ ତା ନାଁ କଣ?
ଆଁ?
ଏ କିଏ ଆଉଚି?
ଜେଜ।
ଆଉ ଜୋ ଜୋ ଜିରୋ ଜିରୋ ଫାଇଭ୍ ଜିରୋ କେ
ହଁ।
ଅଁ, ହଁ ଆଉ ତା ପଛରେ ଏସ୍ କେ ସନ୍ତୋଷ।
ନା ନା ସେ ଜା ପୁରୁ
ଯାଜପୁରରୁ
ହଁ ଆଉ ଆଗ ତମ ଘର ଆଗରେ ମଇଁଷୀ ଅଛନ୍ତି।
ଓହୋ ଯାଉଛି ହେ ଦୋକାନ ଆଡେ ଯାଉଛି ଭୁଷିବ।
ହଉ ଚେନାଇ କଟ ଚେନ୍ନାଇ ସ୍କୁଟି ଆଗରେ ସବୁ ଚେନ୍ନାଇ ଲୋଗ ମରା ହେଇଯାଇଛି।
ଆଉ
ଗୋଟେ ଅରୁଣା ମଇଁଷି ତୋ ଆଡୁ ଆଇଲାଣି।
ହଁ ହେଟା ଭୁସିଲେ ତ ଭୁସି ଦେବ ଆଉ କଣ କରିବା।
ହଁ ଆଉ ରାସ୍ତାରେ ଛିଡ଼ା ହେଇଛୁ ବୋଧେ?
ହ ହଁ
ଓହୋ ଆଉ? ଘର କାମ ସଇଲାଣି।
ହଁ ଘରକାମ ସ
ସଇଲାଣି ଘର କାମ।
ହଁ ଏଇ ଛାତ ପଇଲା ଆଉ। ହଁ ସେ ଚିକେନ ଫିକେନ କରିଥିଲୁ କଲିଜା କରାଟ କଷା କରିଥିଲୁ। ଆ ପୁରା ଭଲ ପୁରା ମୋଜ ମସ୍ତି ହେଲା। ପୁରା ଧୀରେ ଧୀରେ ବଜେଇ ନାଚିଲୁ ସ ମିସ୍ତ୍ରୀ କାମ କଲେନି ପଳେଇଆଇଲେ। ଆସିଥିଲା ଆମ
ଆନନ୍ଦଦାୟକ ଆଉ।
ସେଇଗଲାଛି ସେଇଆକୁସ ମିସ୍ତ୍ରୀ ତମେ ତମେସ ଆସି ଆସିିଲେ ଆଉ କଣ ହବ
ହଁ ଆ ଆଉ ବର୍ଷା ବର୍ଷା ପକେଇନି ନା ଛାଡିଗଲାଣି?
ନାଁ ବର୍ଷା ଭାଇ ପି ପିଟିକ ହଉଛି ଆଉ ଓ ହେଲେ ବର୍ଷା ହବନଉ ଯାହା ହେବ ଏଲଥିଲା ହେଇଗଲା।
ଆଉ ନଈରେ ମାଛ ଧରିଛୁ ନା?
ହଁ ପାଶ କ ବାଶ ତ ଯହାନ୍ତି।
ହଁ
ପ୍ ସେବୁ ଆମ ନହରେ ଯୋଉ କୁମ୍ଭୀର ହେଇଛି ସେ ଖାଇଦଉଛି।
ହୁଁ ଆଉ ତମ ଗାଁ ରେ ଏଉ ଗଛ ଅଛି ନା?
ହଁ ହଉ ଗଛ ପାଇଁ ଏବେ ସବୁ ଯୋଉ ଇଏ ମାନେ କଣ ଗ ଯୋଉ ଗଣେଶ ପୂଜା ଟା ହେଇଲାଣି?
ଓ ହଁ ରଜା ଦବ ଆଉ ହେଲେ ଗଣେଶ ପ ଖାଟା ହବ ହ
ହେଲା ଆଉ
ଆଉ କ ଦେଇ କୁଠେଳିଆ କାମ କର ସେ ଆକାଶାଗ ଆଉ ଛଣ ଫଣ ଯୋଉ ଆସି ଥିଲା ଗାଈ ଖାଇବା ପାଇଁ ଅଛି ନା?
ହଁ ନା ନ ଅଛି ସେ ଆଉ ଆଉ ଦି ମାସେ ଖାଇବ
ପଣସ ଅଛି ନା ଗଛରେ
ହଁ ହଁ କହ
ଗଛରେ ପାରା ଫାରା ବସିଛନ୍ତି ନା?
ହଁ ପାରା ଫାରା ମାର ବି ଖାଇ
ହଁ ମାଇ କାଉନା?
ସ ହଁ ପା ଆମେ ହୁଁ ହୁଁ
ମାଷ୍ଟର ପୁଅ କୁଆଡେ ଗଲାଣି
ଶିବ ଦୋକାନକୁ ଦୁଲ କିିନା ପଡିଲା ଆ ହା ତା ଅଣ୍ଡା ଫଣ୍ଡା ଫଟେଇ ଦେଲା।
ଅଞ୍ଜନା ପୁଅ ଟା ଆଉଚି ସିଆଡୁ।
ହଁ ହଉ ଭୂସଣ୍ଡ।
ହୁଁ ଖୁଚୁଡେଇ କି ଆଉଚି।
ହଁ।
ଓ ହୋ। ଆଉ। କୁଆଡେ ଯିବା ଯୋଉ ଯାଇଥିଲୁ ବା କେବେ
ନା ଯାଇନି ଆଉ ଯିବି ଆଉ।
ହଁ ମାର୍କେଟ ଯିବୁ?
ହଁ।
ହଉ ହଉ।
ଏ ଟିକେ ବର୍ଷା ଛାଡିଗଲେ ସାଙ୍ଗ ମାଣ୍ଡିିକି ପଳେଇବି ଆଉ।
ହଉ ଆଉ? ଆଉ ରାତିରେ କଣ ଆଇଟମ ହବ?
ଆଇଟମ କଥାଛିିକ ଆଇଇସ କରଲେ ହୁଅନ୍ତା ଆଉ।
ହଁ ଚିକେନ ଫିକେନ କସିକି ଖା ଆଉ।
ହଁ।
ହଁ ଖାଇ ପିଇକିି ଶୁଅ ଆଉ। ଯଏ ଶ୍ରୀ ରାମ।
ଜୟ ଶ୍ରୀ ରାମ।